ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ଆଲୋ।
ହଁ ଆପଣ ମଧ୍ୟ ଶ୍ରବଣ କରିପାରୁଛନ୍ତି?
ହଁ ବହୁତି ହିଁ ଭଲ। ଆପଣଙ୍କର ଆ ତ ମୁଁ ଏବେ ଟିକେ ପ୍ୟାରିସ ପଳେଇ ଆସସିଛି ଆଇ ପିଏଲ ଟାୱାର ପାଖରେ ଵଇଛି ଆପଣଙ୍କର ନେତୁଆର୍କ ଇଶୁ ହଉଥିଲା ତ ମୁଁ ଆଇପିଟାଉର ପାଖକୁ ପଳେଇଆଇଛି ଏବେ ସ୍ଲୋହେବ ହବନି।
ହ ଆଜ୍ଞା ଆଜ୍ଞା ହଁ ହଁ ହଁ ମୋତେ ଠିକ୍ ଠାକ୍ ଏବେ ଶୁଭୁଚି ବହୁତ ଭଲସେ ଶୁଭୁଚି ଜଣାପଡୁଛି ଆ ବହୁ ଆଇପିଲ ଟା ବୁ ଖ ଏଠି ଥିଲା ଭଳିଆ ଲାଗୁଚ।
ଆଜ୍ଞା ଆ ଆପଣ ମୋର କଲଟିକୁ ରିସିଭ କରଥିବ ବହୁତ ଧନ୍ୟବାଦ ଅଶେଷ ଧନ୍ୟବାଦ ଆପଣଙ୍କର ବହୁତ ହିଁ ଭଲ ଲାଗିଲା ଆପଣ ହେଲେ ବହୁତ ଇ ଅଶେଷ ଅଶେଷ ଧନ୍ୟବାଦ ଆ ତ ଆପଣ ଆପଣଙ୍କର ମୂଲ୍ୟବାନ ଟାଇମ ଦେଇଥିବାରୁ ଆଜ୍ଞା।
ଆ-ଆଜ୍ଞା ବ ହେଲା ହେଲା ସେତିକି ହଁ ମୁଁ କହିଲି ହଁ ଆପଣ ମଧ୍ୟ ବି ମତେ ସମୟ ଦେଇ ଥିବାରୁ ଆପଣଙ୍କ ମୂଲ୍ୟବାନ ମୁଁ ମଧ୍ୟ ଧନ୍ୟ ମନେ କରୁଛି।
ହ ହଁ ବହୁତ ହି ବଢିଆ ଆଉ ବ ଆ-ଆପଣ କେମିତି ଅଛନ୍ତି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ଅଛି?
ହଁ ଆମ ସ୍ୱାସ୍ଥ୍ୟ ବହୁତ୍ ବହୁତ ଭଲ ଅଛି ବାସ ଜଣ୍ଡିସ ହେଇଚି ଟିକେ।
ହଁ ଆ ମତେ ବି ସେମିତି ଟିକେ ଆ ହେଇଛି ଟିକେ। ମୋର ଟିକେ ବେକ ଟା କାଟୁଛି ଟିକେ ଅଛି ଟିକେ ଆଁ ମୋର ଲିମ୍ପ ତଣ୍ଟି ଫୁଲିଯାଇଛି ତ ତଥାପି ଚଳିବ ଆପଣଙ୍କ ସହ କଥା ହେଇପାରିବି। ଆଉ ଆପଣଙ୍କ ଦି କେମିତି ଯାଇଚି ଆଜି କହିପାରିବେ ଆପଣ ପେଣ୍ଡୁ ସହ କ୍ରୀଡ଼ା କରୁଥିଲେ ଆ ଖୋଲା ପଡିଆରେ।
ଆ-ଆଜ୍ଞା ହଁ ଆଉ ମୋ ଦିନ ଟା ବହୁତ ଭଲ ଯାଇଛି ମୁଁ ପେଣ୍ଡୁ କୁ ବହୁତ୍ ଭ ଜମା ଭଲ ସେ ଧରି ପାରୁନଥିଲି। ଆମ ଗ୍ରୁପରେ ଯୋଉ ଚୂର୍ଯ୍ୟ ବୋଲି ଗୋଟେ ପିଲା ଥିଲେ। ଚୂର୍ଯ୍ୟର ଗୋଟେ ସାଙ୍ଗ ମ ହଁ ଏ ଚୂର୍ଯ୍ୟର ଗୋଟେ ସାଙ୍ଗ ମୃତ୍ୟୁ ବୋଲି ଗୋଟେ ପିଲା ଥିଲେ। ଆଜ୍ଞା ସିଏ ବି ସିଏ ହଁ ସେମାନେ ଦି ଜଣ ଟିକେ ଭ ହଁ ହଁ ସେମାନେ ଦି ଜଣ ବହୁତ ଭ ଲସେ ଖେଳୁଥିଲେ ଏ ଭଲସେ ଧରୁଥିଲେ ଜଣେ ସ ଯଉ ମୋ ତି ବୋଲି ଗୋଟେ ପିଲା ସିଏ ବହୁତ ଭଲସେ ବଲ ପକଉଥିଲା ଆଉ ଚୂର୍ଯ୍ୟ ବୋଲି ପିଲା ବହୁତ ଭଲସେ ବଲ୍ ଧରୁଥିଲା ଆମ ଆମ।
ହ ଆଜ୍ଞା ହଁ ବହୁତ ହିଁ ଭଲ ଆପଣଙ୍କ କୋଡ଼ିନେସନ।
ଆଜ୍ଞା ଆଜ୍ଞା। ଆଜ୍ଞା ଆଉ ଆପଣଙ୍କ ଟିମ ରୁ ବି ସେମିତି ଇକୁ ବୋଲି ଗୋଟେ ଭା-ଭାଇ ଗୋଟେ ଥିଲେ। ଯିଏ କିି ବହୁତ ଭଲସେ ବଲ ଧରି ପାରୁନଥିଲେ। ହେଲା ଆଉ ଅନ୍ୟ ପିଲା ମଧ୍ୟ ବହୁତ ଭଲସେ ବଲ ଧରି ପାରୁନଥିଲେ।
ହଁ ଆପଣ ଉ ଅ ଆପଣ। ବହୁତ ହିଁ ଭଲ କ୍ରୀଡ଼ା ପ୍ରଦର୍ଶନ କରିଥାନ୍ତି ଆପଣ ପଡିଆ ଶୁଭମୟ ହେଇଥିବ ଆପଣ ପା ତ ପେଣ୍ଡୁ ସହ ଆପଣଙ୍କୁ ବହୁତ ହିଁ ଭଲ ଲାଗିଥିବ ଖେଳିକି ଆଉ ଆପ ଆପଣଙ୍କୁ ବହୁତ ହି ଭଲ ଲାଗିିଥିବ ଆପଣ ବହୁତ ଭଲ ମୂଲ୍ୟବାନ ଟାଇମ ମତେ ଦେଇଛନ୍ତି ମୁଁ ବହୁତ ହିଁ ଖୁ ଟିକେ ଅଛି ଧନ୍ୟ ମନେ କରୁଛି ନିଜକୁ ଆପଣଙ୍କ ନିକଟରେ ଚିର ଉପକୃତ ରହିବି ମୁଁ। ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା ହଁ ମୁଁ ବୁଝିପାରୁଛି ଆପଣଙ୍କ କଥାକୁ ବୁଝି ହଁ ହେଲା ହେଲା ବାସ ସେତିକି। ହଁ ଆଜ୍ଞା କୁହନ୍ତୁ କୁହନ୍ତୁ କୁହନ୍ତୁ କୁହନ୍ତୁ।
ସ୍ନାକ୍ସ ଖାଇ ସାରିଛନ୍ତି ଭଲ।
ହଁ ଖାଇ ସାରିଛି ଆଜ୍ଞା ହଁ ଖାଇ ପିଇ ସାରିଛି ମୁଁ। ଆ ସ୍ନାକ୍ସରେ ମୁଁ ବିରିୟାନୀ ଖାଇଛି।
ଭଲ ଆପଣଙ୍କର ସୁସ୍ୱାଦୁ ବ୍ୟଞ୍ଜନ ଆପଣ ଗ୍ରହଣ କରିଛନ୍ତି ବିରିୟାନି ଖାଇଛନ୍ତି। ଆପଣ ଆପଣଙ୍କ ସାଙ୍ଗକୁ ଭୁଲିଗଲେ ଆପଣଙ୍କ ସାଙ୍ଗକୁ ଦେଇନାହାନ୍ତି ଆ ଆପଣ ଏକୁଟିଆ କେମିତି ଖାଇଦେଲେ?
ହଁ ଆ ଆମେ ଆମ ସାଙ୍ଗକୁ ଭୁଲି ଯାଇଥିଲୁ। ନେଟ୍ ଅଫ୍ ଥିଲା ଯେହେତୁ ହଁ ପରବର୍ତ୍ତୀ ସମୟରେ ସରିଲା ପରେ ମନେ ପଡ଼ିଲା।
ଓ ବହୁତ ହିଁ ଦୁଖଦ ବିଷୟ ଆପଣ ଦୁଖ ପ୍ରକାଶ କରୁଛି ଆପଣ ମିତ୍ର ପାଇଁ ଆଉ ଆପଣ ଙ୍କ ପାଇଁ।
ଆଜ୍ଞା ଯାହା ଆମ ମୁଣ୍ଡ ପାଇଁ ଆଜ୍ଞା ହଁ ତାପରେ ମତେ ମନ ପଡିଲା ଯେ ନାଇ ଆମେ ତାକୁ ଫଟୋ ପ ପଠେଇକି ଖାଇବାର ଥିଲା। ତ ଉଁ ଆ-ଆଜ୍ଞା ତ ଯେହେତୁ ସେଟା ଗୋ ଗୋଟେ ଆ-ଆପଣ ଦେଖି ଆପଣ ସେ ବିରିୟାନୀ ଦେଖିଥିବେ ଆମର ଘର ପାଖ ଦୋକାନରେ ସେ ବିରିୟାନୀ ମିଳେ। ବହୁତ ଅଧିକ ଦାମ
ଚଳିବ ଚଳିବ ସେଇ ବିରିୟାନୀ ଆପଣ ଖାଆନ୍ତୁ। ବୁଝିଲେ ସେ ବିରିୟାନୀ କାହାକୁ ଦିଅନ୍ତୁନି।
ଆଜ୍ଞା ନିଶ୍ଚୟ ମୁଁ କାହାକୁ ବି ଦେବିନି ଘରର କୌଣସି ସଦସ୍ୟଙ୍କୁ ମଧ୍ୟ ମୁଁ ଦେଖେଇନି ସେ ବିରିୟାନୀ ମୁଁ ଆଣି ଖାଇଛି।
ହଁ ଆପଣ ଟିଏ କହିବେନି କି ତାଙ୍କଠୁ ଆଣିଛନ୍ତି କିଏ ଦେଖ ଠିକ୍।
ଆଜ୍ଞା ଆଜ୍ଞା ଆଜ୍ଞା ଆପଣଙ୍କର ବି ମୁଁ ଜାଣି ଆପଣଙ୍କର ବହୁତ୍ ଭଲ ଜାଗା ଯୋଉ ଆପଣ ଯୋଉ କୌଣସି ଯୋଉ ଶିବ ପାସ ଫାଷ୍ଟଫୁଡ ଶି ଶଙ୍କର ଫାଷ୍ଟ ଫୁଡ୍।
ହଁ ନା ସେଠି ଆଉ ନାହିଁ ଏବେ ଆପଣ ଚାଲନ୍ତୁ କେବେ ଦହିବରା ଖାଇବାକୁ କାଲି ଚାଲନ୍ତୁ ଆପଣ ପରୀ କି ଆଜି ମୋର ଆସିଯିବ ପରୀକ୍ଷା ଗାର।
ପରୀକ୍ଷା ଆପଣଙ୍କର ଅଛି ଆସୁଯୋଗର ପରୀକ୍ଷା କଉଟା ଅଛି ଆପଣଙ୍କର?
ମୋର ପ୍ରାଣୀ ବିଜ୍ଞାନ ଅଛି ଆଉ କଣ ଅଛି ମତେ ଜଣା ନାହିଁ ପାଠପଢ଼ା ତ ଜମା ହେଇନି। ଯେହେତୁ ଏମିତି ଚାଲିଛି। ଆଜ୍ଞା ଆଉ ଆପଣ ଦେଖନ୍ତୁ ଆପଣ ଅଛି ବୋଧି ଏଗାରାଟାରେ ଅଛି।
ଏଗାରଟାରେ ଅଛି ଆପଣଙ୍କର ଠିକ୍ ଅଛି।
ଆଉ ଆପଣ ଯଦି ମତେ ଉପାୟ ଦେଇପାରିବେ ମୁଁ ଗୋଟେ ଭୁଲ୍ କାମ କରିଦେଇଛି ମୁଁ ଗୋଟେ କାମ କରୁଛି ମୁଁ ଦୁଇଶହ ଅନେଶତ ପ୍ଲାନ୍ ବେକାରେ ମୁଁ ଦୁଇଶହ ଟଙ୍କା ପକେଇଦେଇଛି ରିଚାର୍ଜ କରିଦେଇଚି। ଆଉ ମତେ ଏବେ ଦୁଇ ଯିବି ପୁରା ମାସକ ପାଇଁ ହେଇଛି ଆଉ କେବଳ କଲ୍ ହିଁ ଅଛନ୍ତି ଅନଲିମିଟେଡ୍ ଆଉ କିଛି ନାହିଁ।
ଭଲ ନିଷ୍ପତ୍ତି ଆପଣ ନେଇଛନ୍ତି ବହୁତ୍ ଭଲ ଜିନିଷ କରିଛନ୍ତି ଆପଣ। ଏହା ଦ୍ୱାରା ଆପଣ ଆପଣଙ୍କ ମିତ୍ରଙ୍କଠୁ ବାରମ୍ବାର ହଟସ୍ପଟ୍ ମାଗିବା
ବହୁତି ହିଁ ଭଲ ଉପାୟ ଆପଣ ଅବଲମ୍ବନ କରିବାକୁ କହୁଛନ୍ତି ବହୁତି ହିଁ ଭଲ ଉପାୟ ଅବଲମ୍ବନ କରିବାକୁ କହୁଛନ୍ତି। ହଁ ମୁଁ ଆପଣଙ୍କୁ ମୁଁ ହଟସ୍ପଟ୍ ନିଶ୍ଚିନ୍ତ ମାଗିବି ଆଉ ଆ ଯେହେତୁ ଆ କିଛିଦିନ ମ ମଧ୍ୟରେ ମୋର ନେଟ୍ ସରିଯିବ ମୁଁ ବହୁତ୍ ଚେଷ୍ଟା କରୁଛି ଘର ଲୋକ ନେଟ୍ ନବାକୁ କିନ୍ତୁ ମୋର ମନେ ପଡୁନି ତ
ଆ ହା ହା ଆଜ୍ଞା। ହୁଁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହଁ ମୋର ମଧ୍ୟ ଆଉ। କିଛି ଦିନ ମଧ୍ୟରେ ମ ମାନେ ଅନ୍ତିରିଶି ତାରିଖ ଦିନ ମୋର ମଧ୍ୟ ନେଟ୍‌ୱର୍କ ସରିଯିବ ଏବଂ ହଁ ଆଉ ମୁଁ ଆ ଆପଣଙ୍କୁ ଉପରେ ନି ନିର୍ଭରଶୀଳ ହେବାକୁ ଯାଉଥିଲି ଏବଂ ଆପଣଙ୍କର ଏଇ କଥା ଶୁଣିକି ମତେ ବହୁତ୍ ଖୁସି ଲାଗିଲା ହା ହା।
ଆପେ ଏବେ ନିର୍ଭରଶୀଳ ହେଇପାରିବେନି ଆପଣ ଗୋଟେ କେମିତି ଏମିତି ହବ ଆପଣ ବ ଆ ଆ କିଛି ଗୋଟେ ୱାଇଫାଇ ଖୋଜିବାକୁ ପଡ଼ିବ ଆପଣ ଅ ବଡ଼ ବଡ଼ ଯାଇ ବଡ଼ ବଡ଼ ଭାସ୍କେଶର ସେଠୁ ୱାଇଫାଇ ନେଇଯିବା।
ଆଜ୍ଞା ଆମକୁ ଯାହା ଲାଗୁଛି ଆମକୁ ଇକୁ ଭାଇଙ୍କର ପଛ ଧରିବାକୁ ପଡ଼ିବ। ଇକୁ ଭାଇ ମେଘେଶ୍ୱର ବହୁତ୍ ବଡ଼ ଆ ଆମେ ଦୁଇ ତିନି ଜଣ ମିଶି ଟିଭି ଧରିପାରିବା ଆଜ୍ଞା ପା ପାଣି
ଏଠିକାର ନେଟୱାର୍କ ବହୁ ସ୍ଲୋ ଅଛି ବହୁତ ଫାର୍ଷ୍ଟ ଏଠିକାର ନେଟୱାର୍କ
ହା ହା ଆଜ୍ଞା ହଁ ତାଙ୍କର ପାଞ୍ଚ ଜି ବାଲା ଇଏ। ପାଞ୍ଚଟା ଜି ତାଙ୍କର।
ନା ପାଞ୍ଚ ଜି ନୁହଁ ଦିଇଟା ଜି ଅଛି ଆଉ ପାଞ୍ଚ ପିଢ଼ି ବାପା ତାଙ୍କର ଅଛି।
ଆଜ୍ଞା ହଁ ତାଙ୍କ ତା ମୋବାଇଲରେ ପା ପାଞ୍ଚ ଜି ମାନେ ଫାଇଭ୍ ଜି ର ନେଟୱର୍କ କନେକ୍ସ ଅନ ଅଛି। ଯୋଉଟା ବହୁତ ସବଳ କନେକ୍ସନ। ଆହ, ନାଇଁ ଆଜ୍ଞା ଆମେ ବୁଲୁଟୁଥ୍ ଲଗେଇନୁ।
ବୁଲୁଟୁଥ୍ ଲଗେ ନା।
ନା ଆମେ ସେମିତି
ଆ ନାଇଁ କି ସମସ୍ୟା ନାହିଁ ବୋ ବହୁତି ହିଁ ଭଲ ଅଛି ଆପଣଙ୍କର ପରିବେଶ ଆଉ ବହୁତି ହିଁ ଭଲ ମହାପିୟ ଅଛନ୍ତି ଆପଣ।
ଆ ଆ ଆଜ୍ଞା ଆଜ୍ଞା। ଆଜ୍ଞା ମୁଁ ବହୁତ ମୋତେ ଏହା ଶୁଣିକି ବହୁତ ଖୁସି ବି ଲାଗୁଛି।
ଆପଣ ସାଇ ଭାଇ ଆପଣଙ୍କୁ ଡାକିଥିଲେ ଯିବା ପାଇଁ ଆଉ ଏ ସେ ମନା
ଅହ ଅହ, ଅ ଆଜ୍ଞା ହଁ ଆମକୁ ଜଣା ଥିଲା ସେ ଶେଷ ମୁହୂର୍ତ୍ତରେ ମନା କରିବେ ଏବଂ ମୁଁ ତାଙ୍କର କଥାକୁ ଆଗରୁ ବି ସିରିଅସ୍ ନଉନଥିଲେ ଏ ଏବେ ବି ସିରିୟସ୍ ନଉନଥିଲେ।
ବହୁତ ହିଁ ଭଲ ଉପାୟ ଆପଣ କରୁଛନ୍ତି। ଆପଣ ବହୁତ ଭଲ ନିର୍ଣ୍ଣୟ ନେଇଛନ୍ତି। ବହୁତ ଭଲ ବିକଳ୍ପ ଆପଣ ଆପଣ ଚୟନ କରୁଛନ୍ତି।
ଆଜ୍ଞ ଆଜ୍ଞା। ସେ ମୋର ସେ ମୋ ସହ ମଧ୍ୟ ଟାଇମ ପାସ୍ କରୁଥିଲା ତେଣୁ ମୁଁ ଆପଣଙ୍କ ପାଖକୁ ମଧ୍ୟ ପଠେଇଦେଲି କାହିଁକିନା ଆପଣଙ୍କ ପାଖରେ ବହୁତ ସମୟ ଥାଏ। ଆପଣ ସବୁବେଳେ ଆପଣଙ୍କର ନେଟୱାର୍କ ଟାକୁ ଅନ୍ କରି ରଖିଥାନ୍ତି। ଆଜ୍ଞା ହଁ ବହୁ ଆଜ୍ଞା ବହୁତ ଭଲ ନିଷ୍ପ ତି ନେଇଛନ୍ତି। ବହୁତ ଭଲ ହ୍ଵାଟ୍ସଆପ ର ବହୁତ ଭଲ ଫିଚର୍ସକୁ ଆପଣ ଠିକ ଜାଗାରେ ଅବଲମ୍ବନ କରିଛନ୍ତି। ବହୁତ ଭଲ କାମ କରୁଛନ୍ତି ଆ
ଆଜ୍ଞା। ଆଉ ଆପଣ କାଲି କଲେଜ ଯିବେ। ଆପଣ ଆ ଦହିବରା ଖାଇବାକୁ ମୋ ସହିତ ଇଏ ବାଟୁ ଯିବେ।
ଓୟୁଠ ନା ଆଲିଙ୍ଗପୁର୍।
ଆଲିଙ୍ଗିପୁର କଣ ପାଇଁ? ଲିଙ୍ଗିପୁରରେ ଆପଣଙ୍କୁ କଣ ପାଇଁ ଭଲ ଲାଗୁଛି? ମତେ ଓୟୁଇଟି ଯିବାର ଅଛି।
ଆଚ୍ଛା ଓୟଓଟି ଯିବାର ଅଛି ନିଶ୍ଚୟ ଓଓଟି ଯିବା କେତେଟା ବେଳେ ଯିବା ଆପଣ କୁହନ୍ତୁ
ହଁ ଯିବା। ଏ ପରୀକ୍ଷା ସରିଲେ ଯିବା ନା ପରୀକ୍ଷା ପୂର୍ବରୁ। ପରୀକ୍ଷା ପୂର୍ବରୁ ବହୁତ ହିଁ ଭଲ ରହିବ। ଆ ପରୀକ୍ଷା ଟା ଖରାପ ହବା ବି।
ହଁ ନିଶ୍ଚୟ ଆମେ ପରୀକ୍ଷା ସରିଲା ପରେ ସମସ୍ତେ ସେଲିବ୍ରେସନ କରନ୍ତି। ଆମେ ତା ପୂର୍ବରୁ କରିଦେବା। ତ କଣ କହୁଛନ୍ତି? ତ ଆ ଆପଣ ପରୀକ୍ଷା ନିଶ୍ଚୟ ନିଶ୍ଚୟ ଆପଣ ପରୀକ୍ଷା କାଲି ଏଗାର ଟା ରେ ଅଛି ତ, ଆମେ ଯଦି ହବ ଆପ ଘରୁ ନଅଟାରେ ବାହାରିଯିବା।
ଆଜ୍ଞା ବହୁତ ହିଁ ଭଲ ବିକଳ୍ପ ନେଇଛନ୍ତି ଆପଣ, ବହୁତ ହିଁ ଭଲ ଲାଗିଲା ଆପଣଙ୍କ ନିଷ୍ପତ୍ତି। ଆପଣଙ୍କ ନିକଟରେ ଚିର ଉପକୃତ ରହିବି।
ସେ ସେ ଏଟା ଆମ ଘରଠୁ କେତେ କି କିଲୋମିଟର ଦୂର ହବ ଛଅ, ସାତ, ଆଠ ଗୋଟେ ସ ସଠିକ୍ ଅପସନ୍ ଚୁଜ୍ କରନ୍ତୁ।
ତ ସେଇଟା ହବ ଆପଣଙ୍କ ଘରଠୁ ଅଁ ଛଅ କିଲୋମିଟର ପାଖାପାଖି।
ଆଚ୍ଛା, ଛଅ କିଲୋମିଟର ନିଶ୍ଚୟ ଆମେ ଛ କିଲୋମିଟର ଯେ ସେଠୁ ଆମେ କଲେଜ ପ୍ରତି ପ୍ରତୟା ଗମନ ହେଇ ଯେ ମାଷ୍ଟର କଣ୍ଟେଣ୍ଟ ଦେଇକି।
ହଁ ମାଷ୍ଟର ଅନ୍ୟ କୁ ଅନ୍ୟ ରୋଡ ଅଛି କାଲି ହିଁ ଆ ଆମେ ଆ ଗୁଗଲ ବ୍ୟବହାର କରିପାରିବା।
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ।
ଆଜ୍ଞା ମତେ ଏବେ ଗୋଟେ ଚୁଚୁନ୍ଦ୍ରା ମିଳିଯାଇଚି ତାକୁ ମୁଁ ଖାଇବି ଯାଉଚି।
ସ ଆଜ୍ଞା ମୁନିଆଁ ଭାଇ।
ହଁ ମୁନିଆ ଭାଇ ମତେ ମତେ ମାରିବାକୁ ଆଜ୍ଞା ବହୁତ ହିଁ ଭଲ ଲାଗେଚୁଚୁନ୍ଦ୍ରା ପାଳିବାକୁ। ଆପଣ ଆଜ୍ଞା ଆପଣ ଟିକେ ରଖିବେ ମୁଁ ସ୍କୁଲରେ ରେ ସ ବ୍ୟସ୍ତ ଅଛି।
ଠିକ୍ ଅଛି ଠିକ୍ ଅଛି ଆଜ୍ଞା ଆପଣ ରଖିପାରିବେ ଧନ୍ୟବାଦ।